ହାଲୋ।
ହାଲୋ।
ଆଜ୍ଞା ଭାଇ କଁ କରୁଚନ୍ତି।
ହଁ ମୁଁ ଘରେ ବଇଚି ଆଉ।
ଏଇ ଏବେ ଟିକେ ଝିଅକୁ ଟିକେ ଖୋଇଦୋଉ ଚି ସିଏ ଏବେ ଶୋଇକି ଉଠିଲାତ ଭୋଜନ କରେଇ ଦୋଉଚି ଆ ପଣ ଭୋଜୋନୋ କରିସାଇଲେଣି।
ଆଉ ଭୋଜନ କରିସାରିଲିଣି ଆଉ ଏତେ ଦିନ ପରେ ଭାଇ କଥା ମନେ ପଇିଲା।
ଆଉ କଁ କହିବି ଭାଇ ବୋହୁତ ବ୍ୟସ୍ତରେ ବି ରୋହୁଚି ଏଇନା ଆମେ ଘରକୁ ଯାଇଥିଲୁ ଏବେ ରଜ ଛୁଟିରେ ଆଇଲୁ ଆଉ ବୁଲି ଜାଣିଚନ୍ତି ତ ଆଉ ବୁଲିବାକୁ ଗଲେ କିଏ କାହା କଥା ମନ ପକେଏନା। ଆମେ ପା ଆଉ ଆଗ ଭଳିଆ କଁ ଭାଇ ବୁଲିପାରୁଚୁ ଏବେ ବୁଲିବାକୁ ବୋହୁତ କଷ୍ଟରେ ସମୟ ମିଳୁଚି। ଆଗେ ଛୋଟୋ ବେଳେ ଭାଇ ଯୁଆଡେ ବୁଲିବାକୁ ଯାଉଥିଲୁ ଛାଡି ଦୋଉଥିଲେ ଘରେ ଏବେ ବଡ ହେଲାଠୁ ଘରେ ଏତେ ମାନେ ମନା କରୁଚନ୍ତି ଯାଅନା ବୁଲିବାକୁ ଭଲ ଜାଗା ନୁହଁ ବାହାରେ ତ ଦେଖୁଚ ବୋହୁତ ଭଲ ହୋଉନି କେତେ ଖ ମାନେ ଶୁଣୁୟାକୁ ପାଉଚି ନିୟୁଜ୍ ପାଉଚନ୍ତି ନା ଶୁଣିବାକୁ ଖବର ପାଉଚନ୍ତି ନା ଖରାପ ହୋଉଚି ସବୁ ଝି ପିଲାଙ୍କୁ ଇଏରେ
ହୁଁ।
ଆଉ ହଁ ଆଉ କଣ ମାନେ ଘରେ ସବୁ ଭଲ ଅଛନ୍ତି ତ ଦେହପା ଭଲ ଅଛି। ଆଉ ହଁ ଆମ ଘରେ ବି ସବୁ ଭଲ ଅଛନ୍ତି। କଣଟି ଦେଆ ଯାହା ତ ଦେହ ଆଉ ବାବାଙ୍କର ଏବେ ଦେହ ଏତେ ଭଲ ଏବେ ଖରାପ ଥିଲା ମଝିରେ ଭଲ ହେଇଆଇଲାଣି ଆଉ ମାଆଙ୍କର ବି ଇନ୍ତି ମଝିରେ ଦେହ ଭୋ ଖରାପ ଥିଲା। ସିଏ ବି ଟିକେ ଏବେ ଭଲ ହେଇ ଆସିଛନ୍ତି ମୁଁ ଏବେ ତାଙ୍କ ପାଖରେ ଥିଲି ଏବେ ଏବେ ଆସିଚି ବାହାରୁକୁ।
ଆଉ କଣ ହେଇଥିଲା କି ମାଆଙ୍କର ବାପାଙ୍କର।
ବାପାଙ୍କର ଆକ୍ଚୋଲି ତାଙ୍କର ଯୋଉ ବା ମାନେ ମେରୁଡଣ୍ଡ ଯୋଉଟା କହନ୍ତି ପିଠି ପଛପଟେ। ତାଙ୍କର ହେଇଥିଲା ଡଣ୍ଡିସ୍ ହେଇଯାଇଥିଲା ଆଉ ସେଇଡ଼ା ଟିକେ ଟାଇମ ଲାଗିଲା। ଛଅ ମାସ ଭଳିଆ ମାନେ ଲା ଫାର୍ଷ୍ଟ ଷ୍ଟାଟିଙ୍ଗି ଆମେ ଜାଣିପାଇଲୁନୁ ପଥମରୁ ସିଏ ମେଡି ଟାଲ୍ ଦେଖେଇଲୁ ସେ କୁ ମାନେ କଁ କହିଲେ ଚାଲୁଥିଲେ କିନ୍ତୁ ଗୋଡୋ ହାତ ବିନ୍ଧୁଥିଲା ତାଙ୍କ ଅନ୍ଟା ଜାଗାଟା ବିନ୍ଧୁଥୁଲା। ଆଉ ଖାଉନଥିଲେ କିଛି କରୁନଥିଲେ ଆଉ କିଏ ଜାଣିଥିଲେ ଏନ୍ତି ହବ ତିନି ଜାଗା ଦେଖେଇଲୁ କଟକର ବୋହୁଉ ଜା ଗା ବୁଲେଇଲୁ ବୁଲେଇଲୁ କିଛି ହେଲାନି ଭୁବନେଶ୍ୱର ନେଲୁ କିମ୍ସ ମେଡିକାଲ୍ ବି ଲାଷ୍ଟ ପାଇଁ ନେଇଥିଲୁ ସେଠୀ କହିଲେ ଚେମାନେ ଭାବିଲେ ଅଲଗା ଅର୍ଥରେ ନେଲେ କହିଲେ ଏମିତି ହେଇଚି ଆଉ ବେଡ ବି ନାଇଁ ଆଡମିଟ୍ ହବନି ଆମେ ବାଧ୍ୟ ହେକି ନେଇ କି ଆଇଲୁ ଆମର ଯୋଉଠି ଅଛି ଟାଙ୍ଗିରେ କୋଉ କହିଲେ ମେଡିକାଲଟା ନାଁ।
ଆଁ ମୋରୋ ବି ଟିକେଟ ଟା ମୋରୋ ମୋରୋ ଟିକେରେ ମନେ ପଡୁନି ବଡ ମେଡିକାଲ ଟା।
ହଁ ବେଶରିକାର୍ ମେଡିକାଲ୍ ମେ
ହଁ ବେସରକାରୀ ବେସରକାରୀ ଆମର ଡ୍ରିମ୍ସ କଲେଜ ପାଖରେ ବଡ ମେଡିକାଲ ଟା।
ହଁ ହଁ ସେଇଠି ଆମର ହେଲା ଆଡମିଶନ୍ କଲୁ ଆଡମିଶନ୍ କରି ଜଣାପାଇଲା ତାପରେ ଗମେଣ୍ଟ ମେଡି ସେ ମେଡିସିନ୍ ଖାଇଲେ ଭଲ ହେଲେ। ତାପରେ ଆସିଲେ ଆଉ ତାପରେ ତ ତାଙ୍କ ନେଇକି ମୁଁ ବାହାରକୁ ଆସିଥିଲି କିନ୍ତୁ। ଆଉ ଚାକିରି ତ ଦେଖୁଚନ୍ତି ଆଜିକାଲି ଏବେ ମୁଁ ଭୁବନେଶ୍ଵର ଅଛି ଭାଇ ଭୁବନେ ରେ ଅଛନ୍ତି ଚାକିରି କରୁନି ଭାଇ ଚାକିରି କରୁଥିଲି ବର୍ଷ ହେଲାଣି ଛାଡି ଦେଇଚି ଟିକେ ଭୁବନେଶ୍ଵର ଅଛି ଆଉ ଭାଉଜଙ୍କ ପାଖରେ ଆଉ
ଓଁ ଭାଇ ସେଇଠି ରୋହୁଚନ୍ତି।
ନାଇଁ ମାନେ ମୋ ମାଉସୀଙ୍କ ପୁଅ ରୋହୁଚନ୍ତି ମୋ ଭାଇ ତ ଘରେ ଅଛନ୍ତି ମାଉସୀଙ୍କ ପୁଅ ଯିଏ ତାଙ୍କ ସ୍ତ୍ରୀ ସେ ଚାକିରି କରୁଛନ୍ତି ଭାଇ ବି ସମ୍ବଲପୁରରେ ରହୁଛନ୍ତି ଆଉ ଝିଅ ଟିକେ ଏକୁଟିଆ ଛୋଟ ଝିଅଟିଏ। ତୁ ଅନେଇଛିି ଆଉ ସେ ଖୋଇଦଉଛି ଟିକେ ଆଉ ତଙ୍କୁ ଟାଇମ ହଉନି ଭାଇ ଭାଉଜଙ୍କୁ ତ।
ଆଉ ଭାଇ କଣ କରୁ
ଭାଇ ଭାଉଜ ଅଛନ୍ତି ଆମର ଆଲିନ କଲେଜ ଅଛି ଭୁବନେ ଶ୍ୱରରେ ନୀଟ ପାଇଁ କୋଚିଂ ଦିଆ ହଉଚି ଯୋଉ। କୋଚିଂରେ ଅଛନ୍ତି କାଉନସିଲିଂରେ ଅଛନ୍ତି ମାନେ ଆକାଉଣ୍ଟିରେ ଆଉ ଆଡମିସନ୍ ପିଲାଙ୍କର କରନ୍ତି ଆଉ।
ଓ ତମେ ଘରେ ରହୁଛ ଆଉ।
ହୁଁ। ହଁ ଟିକେ ଘରେ ଏବେ ଅଛି ଆଉ ଭାଇ ବି ସେମିତି ସମ୍ବଲପୁରରେ ଅଛନ୍ତି ସେଥିପାଇଁ ଆମର ପ୍ରାଇଭେଟି ଯଉ ଟା କୁହନ୍ତି ବେସରକାରୀ ମେଡି କଣ ମାନେ ହଁ ବ୍ୟାଙ୍କ ଅଛି। ସେଇଥିରେ ସେ ଇଏ କରୁଛନ୍ତି ଆଡ କରୁଛନ୍ତି ମ୍ୟାନେଜର ପୋଷ୍ଟରେ ଅଛନ୍ତି ଆଉ। ଆଉ ଆପଣଙ୍କ ଘରେ ଏବେ କଣ ମାନେ ରଥଯାତ୍ରା ହେଲାଣି ଆମ ଗାଁରେ ରଥଯାତ୍ରା ଅଛି?
ହଁ ରଥଯାତ୍ରା ତ ଏବେ ଆମର ଆରମ୍ଭ ହେଇଯିବ ଜୁଲାଇରୁୁ।
ହୁଁ, ହୁଁ ଆପଣଙ୍କର କଣ ରଥଯାତ୍ରା ଆସେ ନା ଯାଏ ରଥ ଗାଁରୁ?
ରଥ ଆମର ଗାଁରୁ ଯାଏ ଚଣ୍ଡିଖୋଲକୁ ଯାଏ। ମାଉସୀ ମା ଘରୁ ପୁଣି ଚଣ୍ଡୁଖୋଲରୁ ପୁଣି
ଆଚ୍ଛା, ଆଚ୍ଛା ଚଣ୍ଡିଖୋଲରେ ମାଉସୀ ମା ଘର କୋଉଠି ଅଛି ଭାଇ?
ଚଣ୍ଡିଖୋଲ ଆମର ତାରିଣୀ ବସ୍ତ୍ରାଳୟର ତଳେ।
ଆଚ୍ଛା, ଆଚ୍ଛା ସେଠି ଭୋଜି ହଉଥିବ ଭୋଜି ବି ହଉଥିବ ନଅ ଦିନି ଯାକ।
ହଁ ସେଠି ଭୋଜି ଭାତ ହୁଏ ଆ ଆମର ଯୋଉଠୁ ଆରମ୍ଭ ହୁଏ ଯାତ୍ରା ସେଠି ବି ଯୋଉଠୁ ଆମର ରଥଯାତ୍ରା ଆରମ୍ଭ ହୁଏ ସେଠୁ ବି ଆମର ଭୋଜି ଭାତ ହୁଏ। ରଥ ମୁଁ ଟାଣେ।
ମାନେ ରଥ ବି ଟାଣିବି ଆଉ ସବୁ ଆପଣଙ୍କ ଗାଁରେ କଣ ହୁଏ ଏବେ ମାନେ ଜା ଆପରେ ତ କିଛି ଅଛି ନା ନାଇଁ? ଜନିଯାତ୍ରା।
ଆଗକୁ ଆମର କଣ ଏବେ ଯାତ୍ରା ଏବେ କଣ ପଢିବ ଆଗକୁ କି ଠାକୁର ଆସିବେ?
ଗଣେଶ ଠାକୁର ବି ଅଛନ୍ତି ଗଣେଶ ଠାକୁର ହଉଥିବେ ପୁଅ ପିଲାଙ୍କର ତ ଗଣେଶ ବହୁତ ଭଲ ଗଣେଶ ଠାକୁରଙ୍କର। ପୁଆପିଲାଙ୍କର ତ ଆପଣ ସେଇଠି ଗାଁରେ ଗଣେଶ ପୂଜା ହୁଏ ଗାଁରେ?
ଗ ଗଣେଶ ପୂଜା ହୁଏ ଆମ ଗାଁରେ ପୁରା ଭୋଜି ଭାତ ହୁଏ ବହୁତ ବଡ ଆକାରରେ ହୁଏ।
ଆପଣଙ୍କ ଗାଁରେ ନଈ ଅଛି?
ଗାଁରେ ତ ନଈ ନାହିଁ, କିନ୍ତୁ ପାଖରେ ନଈ ରାଧାଦିପୁରୁ ଆମର ନଈ ଅଛି। କେନାପୁର ଗେଙ୍ଗୁଟି, ବଡ ଗେଙ୍ଗୁଟି।
ଗେଙ୍ଗୁଟି ନଈ ବଢ଼ି ହେଲେ ତ ଆପଣଙ୍କ ଗାଁକୁ ପାଣି ଆସୁନଥିବ?
ନଈ ବଢ଼ି ହେଲେ ତ ନଈ ବଢ଼ି କଣ ଆମେ ଜାଣିନୁ ଆଉ।
ହଁ ଆ ପହଁରା ଶିଖିଛନ୍ତି ନାଇଁ ପହଁରା ସିକିନ?
ନାଇଁ ନଈ ନାଇଁ ଆଉ ଆମେ କେମିତି ପହଁରା ଶିଖିବୁ? ଆଇ ତ ପାଖ ପୋଖରୀ ଫୋକରୀରେ ଛୁଆଟି ଦିନରୁ ଆମେ ପୋଖରୀ କଣ ଜାଣିନୁ। ଗା ଧେନୁ ଆମେ କେବଳ ଏଇ ଏଇ ନଳକୂପରେ ଗାଧେଇଲୁ।
ମାନେ କିଏ ମଲା ମରିଗଲେ କି ଇଏ କଣ ହେଲେ ମାନେ ସେ ଶୁଦ୍ଧ ହବାକୁ ବହୁତ କଷ୍ଟ ହଉଥିବ।
ହଁ।
ଆଉ ଆମ ଗାଁରେ ତ ନଈ ଅଛି। ଆମେ ନଈ ତ ବିରୂପା ନଈ ଜାଣିଥିବେ।
ହଁ, ହଁ ଜାଣିଛି ବିରୂପା ନଈ।
ହୁଁ, ହୁଁ ସେଇଠି ନଈ ତ, ନଈ ବଢ଼ୀ ହେଲେ ଆମ ରାସ୍ତାରେ ରାସ୍ତାରେ ପାଣି ବି ହୁଏ ଆମ ନ ମାନେ ଘର ଆଗରେ ବି ପାଣି ଚାଲେ। ମାଛ ଧରନ୍ତି ନା ଧରନ୍ତି ନି ମାଛ?
ହଁ ମାଛ ଧରୁ। ଏ ପୋଖରୀ ଗୋଟେ ଆମର ବଡ ପୋଖରୀ ଖୋଳିଛୁ ମାଛ ମତ୍ସ୍ୟ ପୋଖରୀ ସେଇଟୁ ମାଛ ଫାଛ ଧରୁ ଆମେ ପ୍ରତି ବୁଧବାର ରବିବାର ଧରେ।
ଓହୋ ମାଛ ତାହେଲେ ଧରା ଜାଣିଚନ୍ତି ଆଉ। ହୁଁ ହୁଁ। ଆମ ଗାଁ ରେ ତ ନଈବଢି ହେଲେ ମାନେ କୁହନ୍ତିନି ବୋଇଲେ ପନ୍ଦର ଦିନି ସେ ପାଣି ରହିବ ଆମ ଗାଁରେ। ଆମ ଘର ଆଗରେ ବି ପନ୍ଦର ଦିନି ପାଣି ବହୁତ ହଇରାଣ ବି ହଉ।
ହୁଁ।
ସେ ନଈବଢିରେ ରାସ୍ତାରେ ମାନେ ବଡ ମାନେ କେତେ ଅଣ୍ଟାଏ ପାଣି ହେଲେ ବି ମାଛ ଯାଉଥିବେ। ଆଉ ସେଇଠି ସହଜ ହେଇଯିବ ମା ଛ ଧରିଆ ପାଇଁ ମତେ ଅବଶ୍ୟ ଧରି ଆସେନା କିନ୍ତୁ ଖାଇ ଆସେ ମାଛ।
ହୁଁ ହୁଁ।
ହଁ ଧରି ପାରିବିନି କିନ୍ତୁ ଖାଇବା ଜାଣିଚି ନା ଆଉ ମାଛ ସ ଆପଣଙ୍କୁ ପସନ୍ଦ ଲାଗେ ନା ଖାଅନା?
ହଁ ମାଛ ମୋର ବହୁତ ପସନ୍ଦ।
ଅହୋ ଆଉ ଆଉ କଣ? ଭଲ ଲାଗେ ଖାଇଆକୁ ବାହାର ଜିନିଷ ତ ଖାଇବା ନୁହଁ ଘର ଜିନିଷ କିଛି ଭଲ ଲାଗେ ନା?
ଘରେ ଜିନିଷ ସବୁ ପସନ୍ଦ ମୋର ଘରେ ଯାହା ବିି ହୁଏ ସବୁ ରୋଷେଇ।
ଅହୋ ହଉ ଘରେ ରୋଷେଇ ମାନେ କଣ ମାନେ ଛତୁ ପନିର୍?
ଛତୁ, ପନିର୍, ଉ ମାଛ। କୁକୁଡା ମାଛ କୁକୁଡା ମାଂସ।
ହଁ ହଁ ଏଇ ଛେଳି ମାଂସ କମ କର। ହଁ ଆଉ ଘରେ ମାନେ ସବୁ ଦେହ ପାହ ଭଲ ଅଛି ତ?
ଘରେ ସବୁ ଦେହ ପାହ ଭଲ। ହଁ ମୋ ଦେହ ବି ଭଲ ଅଛି।
ଅହୋ ଆଉ କଣ ମାନେ ଏବେ ସବୁ ଘରେ କଣ କରୁଚନ୍ତି ବାବା କଣ କରୁଚନ୍ତି ମାମା କଣ କରୁଚନ୍ତି ବୋଉ?
ହଁ ବାପା ମମି ତ ନାହାଁନ୍ତି। ବାପା ବୋଉ ନାହାଁନ୍ତି। ଦାଦା ଖୁଡି ଅଛନ୍ତି।
ଆଚ୍ଛା ଆଚ୍ଛା ଆଉ ଦାଦା ଖୁଡି ଦାଦା କଣ କରନ୍ତି?
ଦାଦାଙ୍କର ସରକାରୀ ଚାକିରି କରଥିଲେ। ଅଁ ସରିଗଲାଣି। ଏବେ ଘରେ ଅଛନ୍ତି। ଘରେ ବସିଛନ୍ତି। ହଁ ଆମ ଘରେ ସବୁ ଅଛନ୍ତି କଣ କହିଲେ?
ମୁଁ କଣ ଆପଣ କଣ କହୁନାହାନ୍ତି କଣ କହୁଥିଲେ ରହିଗଲେ।
ନା ମୁଁ କହୁଚି ପୂଜା ସବୁ ଦୁର୍ଗା ପୂଜା।
ହଁ ଆମର ତ ଗାଁରେ ଦୁର୍ଗା ପୂଜା ତ ହୁଏ ଆପଣ ଜାଣିଥିବେ ଦୁର୍ଗା ପୂଜା କେତେ ଭଲ ହୁଏ ଦୁର୍ଗା ପୂଜା ଅଛି ଗଣେଶ ପୂଜା ତାପରେ ରାକ୍ଷୀ ପୂର୍ଣ୍ଣିମା ତ ପଡିବ ଏଇଠି। ରାକ୍ଷୀ ପୂର୍ଣ୍ଣିମା ତ ଆପଣଙ୍କୁ ଦବାକୁ ପଡୁଥିବ ଆପଣଙ୍କ ଭଉଣୀ କୁ ପଇସା।
ହଁ।
ଆଉ ଆଉ ମୁଁ ତ ଏଥର ବାନ୍ଧିଲେ ଦେବେ ଆଉ ମୁଁ ଛାଡିବି ନହେଲେ ଆଉ। ହଁ ଭା ହଁ ନଦେଲେ ଆମେ ଛାଡିବୁନୁ। ଭାଇ ପାଖେ ଥାଉ କି ନଥାଉ। ହଁ ତାପରେ ତ ଲକ୍ଷ୍ମୀ ପୂଜା ହୁଏ ଆମର ବାଲଚାନ୍ଦପୁର ମାର୍କେଟ ରେ ହୁଏ।
ବଡ ଆକାରେ ହୁଏ।
ହଁ ବଡ ଆକ୍ଷେରେ ମାନେ ଦଶଟା ଭଳିଆ ମେଢ ହୁଏ ଠାକୁରଙ୍କ ମେଢ ଯୋଉ ହୁଏ। ଦଶଟା ଭଳିଆ। ପୁରା ଦଶଟା ଠାକୁର କଣ ଏଗାରେଟା ହୁଏ ଏକାଥରେ ତ ଭସାଣି ହବ ଆଉ ଦେଖିବ ଆର ବର୍ଷ ବହୁତ ଭଲ ଭାବରେ ଭସାଣୀ ବି ହେଇଥିଲା ବାଲଚାନ୍ଦପୁରରେ। ମୁଁ ନଥିଲି କିନ୍ତୁ ମୁଁ ଦେଖିଥିଲି ମାନେ ମୋବାଇଲ ରେ ଛାଡିଥିଲେ ମୋବା ଏ ସେଥିରେ ହିଁ ଦେ ଥିଲି ଭଲ ହଉଥିଲା।
ହ
ଆଉ ଆମର ଏଠି ଆସନ୍ତୁ କେତେବେଳେ ବୁଲିକି ଯିବେ? ଆମର ଓଳାଶୁଣି ଗୁମ୍ଫା ବା ପରେ ପରେ ଜାନୁଆରୀ ମାସରେ ଅଛି ନ ଲଳିତଗିରି ମ୍ୟୁଜିୟମ୍, ଲଳିତଗିରି ମ୍ୟୁଜିୟମ୍ ଦେଖିଥିବେ? ଯାଇଥିଲେ ନା ଆଇ - ଆଇ - ଆସିନାହାନ୍ତି, ଇଆଡ଼େ କେବେ ବୁଲି?
ହଁ ମୁଁ ତ ସେଇପଟେ ବହୁତ ଥର ଯାଇଛି, କିନ୍ତୁ ମ୍ୟୁଜିୟମ ଭିତରକୁ ମୁଁ କେବେ ପସିନି।
ଏ ମ୍ୟୁଜିୟମ ଯାଆନ୍ତୁ, ସେଠି ବୁଦ୍ଧଙ୍କ ବିଷୟରେ ବହୁତ ଅ ଜିନିଷ ଜାଣିବେ ବି ଜାଣିପାରିବେ, ଆଗକୁ ଜାଣିବେ ଯେ ଆମ ଆଗରୁ ଏମାନେ କେମିତି ଥିଲେ? ତାଙ୍କ ବିଷୟରେ ବି ତ ଆଟଲିଷ୍ଟ ଜାଣିପାରିବେ।
ହଁ।
ଏମାନେ ସବୁ, କେମିତି ତାଙ୍କର ଚଳନୀ? ରହିବା ଲୋକ ଏମାନେ ସବୁ ଥିଲା। ଆଉ ଘରେ ମାନେ ଏବେ କୋଉଠି ଅଛ? ଘରେ ଅଛ ନା କୁଆଡେ ଯାଇଛ ବୁଲିବାକୁ?
ନାଇଁ ଏବେ ତ ମୁଁ ଘରେ ଅଛି।
ବର୍ଷା ଆସିଲାଣି ଭାଇ ସିଆଡେ? ପବନ
ହଁ ବର୍ଷା ତ ଜୋର ଆସିଲାଣି। ଆଉ ସାଢ଼େ ରଜ ଗଲା, ରଜରେ କଣ ସବୁ ଦୋଳି ଫୋଳି ଖେଳିଲ?
ଦେ ନାଇଁ ଭାଇ ମୁଁ ଦୋଳି ତ ଖେଳେ ନା ମତେ ଡର ଲାଗେ, ମୁଁ ଟିକେ ବିରଜା ମନ୍ଦିର ଯାଇଥିଲି ବୁଲିକି ଆସିଥିଲି। ସେପଟେ ଆମର କୁସୁମ ପାର୍କ, ସେଠି ବି ଯାଇଥିଲି ବୁଲିକି ଆସିଲି। ଆପଣ ଯାଇଥିଲେ ସେଠିକି?
ହଁ- ମୁଁ ତ ରଜରେ ଯାଇଥିଲି, ଆମର ତିନି ଦିନ ଯାକ ମୁଁ ପୁରା ବୁଲିଛି।
ଯା ହଉ ପୁଅ ପିଲା ଆଉ ଘରେ ଛାଡୁଥିବେ। ଆମେ ଏତେ ଆଉ ଖରାରେ ଭାଇ କୁହନା ବୁଲି ହଉନି କୁଆଡେ? ଯୋଉ ଭଳିଆ ଖରା ହଉଛି, ଢେଙ୍କାନାଳରେ କଣ ଅଛି ଭାଇ?
ନିହାଲ ନିହାଲ ପ୍ରସାଦ ସେଠି, ରଜ ପାଇଁ ପୁରା ସେଠି ପୁରା ପ୍ର ସିଦ୍ଧ ରଜରେ ସେଠି ପୁରା, ବହୁତ ବଡ ଆକାରରେ ସେଠି ହଉଛି ପ୍ରତିବର୍ଷ।
ଓ ହୋ ଭଲ ଲାଗେ, ଏଇ ତ ମୁଁ ତ ଜାଣିନି? ମୁଁ ତ ଏତେ ଏକେ ବାହାରକୁ ଯାଇନି ବି। ମୁଁ ଏତେ ବାହାରକୁ ବି ଯାଇନି, କଣ କହିଲେ?
ନେଇଯିବୁ ନହେଲେ ଆର ବର୍ଷ ଯିବି ବୁଲି ଆସି
ହଁ- ହଁ ନିଶ୍ଚିନ୍ତ ନିଶ୍ଚିନ୍ତ, କିନ୍ତୁ ବାହାରକୁ ହିଁ ଏତେ ଜାଗା ଯାଇନୁ। ଆମେ ଏଇ ଓଡିଶା ଭିତରେ କଣ ବି ଯା କେତେ ଜିନିଷ ଜାଣିନୁ?
ଆଉ ସେ ଲାଗୁଛି ବଡ ଦୋଳି ସେ ତ ମୁଣ୍ଡ ଫୁଣ୍ଡ ବୁଲେଇବ ମୋ ମୁଣ୍ଡ ବୁଲେଇ ଦେଲା, ମୁଁ ଓଲ୍ହେଇ ପଇଲି ସେଠୁ।
ଉୁଁ -ହୁଁ ଆଉ କେତେବେଳେ କଥା ହବା ଫାଙ୍କା ହେଲେ? ଆଉ ମୁଁ ଟିକେ କାଇଁ ନା କାମ କରୁଥିଲି ତ ବ୍ୟସ୍ତ ଥିଲି, ଆପଣ ବି ବହୁତ ବ୍ୟସ୍ତ ଥିବେ। ତୁମେ ତ କଥାହବାରୁ ବହୁତ ଧନ୍ୟବାଦ ଭାଇ ଏବେ ର ଖୁଛି ଧନ୍ୟବାଦ ଭାଇ।
ହଉ ହଉ ରଖନ୍ତୁ।